ହଁ
କଁ କହିବି କଁ ଗପ।
ସେ କଁ ଗପ।
କ ଆରେ କାଲି କଣ ହେଇଛି ଯାଣିଚ।
କଣ
କଲେ ସେପ ନନା ମରିଗଲେ ଆ।
କେମିତି ବା।
ସିଏ ଭାଇ କଁ କରିବି ଗାଁ ଯୋଉ ବା ବୟସ ହେଇଯାଇଥିଲା ନନା ଲୋକ ତାଙ୍କର କଣ ଏତିଇକି ହୁଏ। ବଞ୍ଚିଥାନ୍ତି ନା।
ହୁଁ।
ସେ ତାଙ୍କର ଗୋଟେ ପୂଜା କରାଯାଇଥିଲା ରାତି ଅଧରେ ହେଲା ଆ ରାତି ଅଧ ରେ ଗୋଟେ କ ପୂଜା କରିୟାକୁ ଯାଏ।
ସେ ପୂଜା କରାଯାଉ ଥିବେ କାଳୀ କାଳୀ ପୂଜା।
ସେ ଆକ୍ସିଡେଣ୍ଟ ହେଇଗଲା ରାତି ଅଧରେ ଦେଖା ହେଲାଣି ନଈ ଆମ ନଈ ବିିରିଜ୍ ସାଇଡ୍ ରେ ପା।
ନଈ ବ୍ରୀଜ୍ଜ୍ ସାଇଡ୍ ରେ ଆଉ ମୁଁ ବା ସେଟା ଫଟୋ ଉଠେଇକି ପୋଷ୍ଟ ମାରି ଦେଇଛି।
ଆଉ ତମେ ଖାଲି ଫଟୋ ଉଠେଇକ ବି ବିୟସ୍ଥ ଲୋକଙ୍କୁ କଣ ଗୋଟେ ସେବା କ ତମେ ଖାଲି ଅନିଷ୍ଟ ଚାଉଛ ଆଉ।
ସେବା କଲେ କଣ ହବ।
ଆଉ କାଲି ତମ ଇଣ୍ଡିଆ ହାଡିଗଲା।
ଇଣ୍ଡିଆ ହାରିଗଲା ସେଇ ତମରି ସଖାସେ ସେଇ ସୂରିୟା କୁମାର ଯାଦବ ସୂରିୟା କୁମାର ଯାଦବ ପଇସା କେ ଦେଇ ଦେଇଛି ଏମାନଙ୍କୁ କେହି ଭଲ ପଫମାନ୍ସ କରିବନି।
ନ କାଲି ଅଭିଶେତ ଶର୍ମା ମାରଥିଲା ବା ଅଭିଶେତ ଶର୍ମା କାଲି ରନ୍ କରିଥିଲେ।
ରନ୍ କରିଥିଲେ।
ଆଁ ବା ପଚାଶ ରନ ଦୁଇଶହ ଉପରେ ଅଢେଇଶଷ୍ଟା ଇକ୍ ରେଟ୍ ରେ।
ଆଛା
ନା କଁ କଲେଜ ଫଲେଜ୍ ଯାଇ ସାଉଁଣ୍ଡ ଶୁଭାଯାଉଛି ଖାଲି।
ହଁ ଭା ଏ ଅଛନ୍ତି କମନ ରୁମ ରେ ଅଛି।
ଓ କମନ ରୁମ ଗୋଟେ ରୁମ ତମେ ସେଠି ବଉଛ।
ବଶ୍ଚି ଆଉ।
ନା ଙ୍କ ଖାଇଥିଲ କଣ।
ଖାଇଥିଲି କଣ ମତେ ତ ଡାକିଲେ ଜଣେ ସାଙ୍ଗ ଦେଲେନି ଆଉ ପୁଣି ଖାଇବା କୁ କଣ ହେଲା ତାଙ୍କର ଭାନୁ।
ନାଇଁ ସେ ଭଲ ପିଲାଟା।
ହଁ କେତେ ଭଲ ଆମେ ଜାଣିଛୁ ନା କ ତମେ ଜାଣିଛ।
ନାଇଁ ଆମକୁ ବହୁତ କିଛି ଦିଅନ୍ତି। ତ ତମଟେ ଦେବା କଥା ନା ତାଙ୍କୁ।
ତମକୁ ଦଉଥିବ ନା ଆଉ କ ଆମକୁ ଦିଅନ୍ତି।
ତମେ ଟିକେ ଦେବା କଥା ତାଙ୍କୁ ନା ତମ ତରଫରୁ ତମ ତରୁ ତମେ ଦେବା କଥା ତମ ସାଙ୍ଗକୁ।
ହଁ ସ।
ସେଇଟା ବି ତ ଦେଖିବନା ଦିଆଡୁ ଦେଲେ ଶିନା ଭଲ। ଗୋଟେ ଆଡୁ ଦେଲେ ଖରାପ ତମେ ଟିକେ ଅଧିକ ଦବ ଆଉ। କଣ କହିବି ଏଇଠି ଜନ୍ମେ ଜ ବସି ଫିଫାର୍ ଖେଳୁଛନ୍ତି। ମାଗଣା ନିଆଁ କଣ କଣ ମାଗଣା ନା କହୁଛନ୍ତି। ଆମେ ପା ଏଇ ଆମ କଲେଜ୍ ରେ।
କଲେଜ୍ ରେ ଅଛ କଲେଜ୍ ରେ କଣ କରୁଛ?
ଆମେ ତ ଆଉଛୁ ମାଗଣା ନିଆ ଖେଳିବାକୁ ଆଉ।
ଓହୋ ହ ହ ହ ଆଉ ଆମେ ଆସୁ ଥିଲୁ ଏଇ ଆମରି କଲେଜ୍ କୁ ତମ କଲେଜ୍ ର ନାଁଟା କଣ କହିଲ?
ଆମର ରାଜଧାନୀ।
ରାଜଧାନୀ ନା?
ହୁଁ ତମର?
ଆମର ତ ଆଉ ନ୍ୟାଚୁରାଲ।
ଚୁଟି କଟା।
ହଁ ନା ନା ମୋହର୍ଷି ମୋହର୍ଷି ହଅ।
ନା ଚୁଟି କଟା କଲେଜ୍ ଟା ଲଘା ଟା ନାଁ?
ହଁ ସେଠି ହେବା ବୋଲି ହଉଥିଲା ଯେ ସେଠି ଆମର ବିଜ୍ଞାନ ଛାତ୍ର ନା ତ ସେଠି ହେଲାନି ଆମର ଆଉ।
ଓହୋ ତମେ ବିଜ୍ଞାନ ଛାତ୍ରୀ ଓହୋ?
ହଅ।
ଏ କଣ କହୁଛ କହୁନ?
ମୁଁ କହିଲି ଆମର କାଲି ହାଟ ପଡୁଥିଲା ପା। ପରିବା ପତ୍ର ଆଣିଥିଲି ଆମ ବାଳକାଟିରେ
ଓହୋ ଏମିତି କଥା?
ହଁ ହାଟ ପଢ଼ି
ନାଇଁ ତମେ ଯୋଉ ଆମର ପୁ ଏକ ନମ୍ବର ହାଟ ଦେଖିଛ?
ହଁ।
ସେଇଠୁ ଆଣିବ ଭଲ କମ୍ ଜିନିଷ କମ୍ ଟଙ୍କାରେ ଭଲ ଜିନିଷ ମିଳେ ତମେ କଣ ଏ ମନ ଇଚ୍ଛା ହାଟ ପଲୋଉଛ
ଓହୋ ନାଇଁ ସେ ଖାଲି ମୋ ବେଗ୍ ଟା ମୁଁ ଥୋଇଦେଇକି ପଳେଇ ଆଇଛି ମୋର ଆଉ ମନେ ନାହିଁ ଆଣିବାକୁ ତାକୁ କିଏ ନେଇଯାଇଛି।
ଏହେ ତମେ ବେଗ୍ ଟା ହାଟକୁ ଯାଉଛ ବେଗ୍ ଛାଡିକି ପଳେଇଆଉଛ କେତେ କଣ ପରିବା କିଣିଥିଲ?
ସେ ପରିବା ପାଖା ପାଖି ସେ ଟଙ୍କା ପାଞ୍ଚଶହ କିଣା ହେଇଥିଲା ଆଉ
ହଉ ଟଙ୍କା ପାଞ୍ଚଶହ ତମକୁ ମୁଁ ଦେଇଦେବି।
ଅ ହଉ ତମର ତ ଏଇଭଳିଆ ମାନେ ଗୁଣ ଯୋଗୁରୁ ମତେ ତମେ ଭଲ ଲାଗ ଆଉ
ଆଉ ଯେତେବେଳେ ମାଗିବ ସେତେବେଳେ ଦିଆହବ ମନା ଆମେ କରୁନୁ।
ମନା କାହାକୁ କରନି ନା ଯିଏ ମାଗିଲା ତାକୁ ଦେଲ ଆଉ
ହଁ ଯିଏ ଯେତିକି ଟଙ୍କା ଦୋଉ ସେଥିରୁ ଟିକେ ଦେଇଦଉ ଆଉ ଏଇତ ଜୀବନ ଆଉ କଣ ଏଇ ତ ଜୀବନ ଦକ୍ଷିଣୀ ପବନ ଆଉ କଣ କହିବି।
ଓହୋ ଆଉ ଖିଆ ପିଆ କରିସାରିଛ?
ଖିଆ ପିଆ ନାଇଁ ପା।
କରିନ? ଆ ଖାଇଦଉନୁ ଖରା ବେଳ ଆସିକି ହେଲାନି ଦିହ ଭଲ ରହୁନଥିବ ଖିଆ ପିଆ ଗୁଡା କଣ କରୁନୁ। ବାହାରେ କଣ ଖାଇବ ବାହାରେ କାଇ ଖାଇ ଖାଉଛ?
ଭାଇ ଟିକେ ଭାବୁଛି ଆଜି ଟିକେ ମଟନ୍ ଟିକେ ଖାଇବି।
ଓହୋ ଆଜି ମୋ ମନ ଭାରି ଦୁଃଖ ବା
କାଇଁ?
ମୋର ଜଣେ ସାଙ୍ଗ ଆସିଲେ ଆଜି ମୋ ସହିତ ନକଥା ହେଇକି ଏକା ଏକା ସେମିତି ଖାଲି ସାର୍ଟିଫିକେଟ୍ ଧରି ତା ଭାଇ ସହିତ ପଳେଇଲେ।
ଆ ହା ପଳେଇଲେ କଣ ଟିକେ କଥା ହେଇଥାନ୍ତା ନା ଆଉ। କଣ କହୁଛ କୁହ?
ସେଇ ଥିରୁ ଭଲ ଲାଗିଲାଣି ଟିକେ ଆଉ
ଆ ସାଙ୍ଗରା କହିଥାନ୍ତେ ତମେ ରହିଥାନ୍ତ ଟିକେ ନହେଲେ ଆମ ଘରେ ଆସିକି ରହିଥାନ୍ତ ତମକୁ ନେଇ ରଖିଥାନ୍ତେ
ମୁଁ ତ ସେ କହୁଥିଲି ରହିଯା ଦେଖିଆ ଯିବୁ ତ ଆଉ କଣ ଆଚୁଆଲି ତା ଘର ଟିକେ ଦୂର ବାଟ।
କୋଉଠି।
ତାଙ୍କ ଘର ହଉଛି କନ୍ଧମାଲ ଆମ ମାଝି ବାବୁଙ୍କ ସାଇଡ ଲୋକ ସିଏ। ହଁ ବା ସେ ଖାଲି ଏଠିକି ଆସିଥିଲେ ମୁଁ ଦେଖା କରିବା କୁ ସାର୍ଟିଫିକେଟ ନବାକୁ। ଦେଖା କ କଲେ ଯେ ମତେ କାହିଁ ସେ ଦେଖା ଟା ଦେଖା ଭଳିଆ ଲାଗିଲାନି।
ଓହୋ ଏମିତି।
ଥିଲା ଟିକେ ବୁଲାବୁଲି କରିବା ଟିକେ ଏଇଠି ବୁଲି ଆସିବା ଏମିତି ସବୁ ପ୍ଲାନିଂ ଥିଲା।
ତାପରେ ଭୁବନେଶ୍ଵର ବୁଲେଇଥାନ୍ତ।
ସେଇ ବା ଟୋଟାଲ ସବୁ ଯାକ ଚୁର୍ ମାର୍ ହେଇଗଲା ଆଉ।
ନାଇଁ ତମର ଜଦୀ ପ୍ରିୟ ମିତ୍ର ଥିଲେ ବୋଧେ ସିଏ?
ହଁ ବା। ତାଙ୍କ ସହିତ ମିଶି ଆମେ, ତାଙ୍କ ସହିତ ମିଶି ଆମେ ଆଟେଣ୍ଡାନ୍ସ ପୁରା କମ୍ପ୍ଲିଟ୍ କରୁଥିଲୁ।
ଓହୋ ତମର କେତେ ପର୍ସସେଣ୍ଟ୍ ଥିଲା?
ମୋର ପାଖାପାଖି ଥିଲା ସେ ଅଠସ୍ତରୀ ପର୍ସେଣ୍ଟ ପାଖାପାଖି।
ତମ ମାର୍କ କେତେ ରହିଲା କି ପ୍ଲସ୍ ଟୁ ରେ?
ପ୍ଲସ୍ ଟୁ ରେ ତିନିଶହ ଷାଠିଏ। ସୁରିଆ କୁମାର ଯାଦବ।
ଭାଇ ତିନିଶହ ଷାଠିଏ ଅଛି ଜମା, ମାତ୍ର ପ୍ରେରମ ରେଟ୍ ରେ ତମେ, ଏତେ ପର୍ସେଣ୍ଟ ଥାଇକି।
କଣ କରିବା ଭାଗ୍ୟ ତ ଲେଖିଛି ଆଉ। ମାନେ କଣ ପେଜେଣ୍ଟ ରେ?
ଆଟେନାସ୍ ହଁ।
ଆରେ ବାସ୍, ମାନେ ସାବାସ୍ ଆପଣ କେହି କଲେଜ ଆସନ ମାନେ ଆସନ୍ତିନି ବୋଧେ?
ସେ ପାଞ୍ଚ ପର୍ସେଣ୍ଟ ନୁହଁ। ସେ ସାତ ଆଠ ଟା କ୍ଲାସ କରୁଛି ମିଶିକି ସବୁ ଯାକ।
ମାନେ ଟୋଟାଲ ସାତ ଆଠଟା ସବୁ ଯାକ ମିଶେଇକି ସାତ ଆଠଟା? ଧନ୍ୟବାଦ କାହିଁ ଏତେ କୃପା କାଁଇ କହୁଛନ୍ତି କଲେଜ ଉପରେ?
ସେଟା ମୁଁ ଟେ କହିଲି। ମୁଁ ଭାବିଲି କଏ ଦିନ କାଁଇ ରହିବି ଗୋଟେ ଦିନି କ୍ଲାସ୍ କରିଦବା କଥା। ଗୋଟେ ଗୋଟେ କରିଦେଇି ସା ପାଠ ଟା କରିଛି ଆଉ ଇଚ୍ଛା ହେଲା ହେଲାନି।
ତୋର ମାନେ ଦୟା ନା ମାନେ କଲେଜ ଠିକ୍ ଠାକ୍ ଚାଲୁଛି କି ନା ନାଇଁ ଦେଖିବାକୁ।
ହଁ ନହେନେ ମୁଁ କଣ କ୍ଲାସ୍ ହାରିକା କରେ।
ଓହୋ।
ମୁଁ ଗୋଟେ ମାନେ କଣ କହିଲ ମାନେ ମୋର ଉଠୁଣି କଣ ଥିଲା କି, ମୁଁ ମାତ୍ର ଆମ ଯୋଉ ଓଡିଆ
ହଁ ଓଡ଼ିଆ
ଓଡିଆ ରୁ ଗୋଟେ
ଆଛା।
ଇଂଲିଶ ରୁ ଗୋଟାଏ।
ହଁ।
ତାପରେ ହିଷ୍ଟ୍ରି ଆମର ଥିଲା ସେତେବେଳେ ନା ଇତିହାସ।
ହୁଁ।
ସେଇଥିରୁ ଗୋଟେ। ଆଉ ଗୋଟେ ଆମର ଥିଲା ଅର୍ଥ ଯୋକୁ କଣ ଲଜିକ୍ ତାକୁ ଓଡିଆରେ କଣ କହନ୍ତି? ତର୍କଶାସ୍ତ୍ର। ସେଇଥିରୁ ଗୋଟାଏ କ୍ଲାସ୍। ଏଇ ଚାରିଟା କ୍ଲାସ୍। ଚାରିଟା ସବ୍ଜେକ୍ଟ ଚାରିଟା କ୍ଲାସ୍ କରିଛି।
ଆଛା।
ଗୋଟାଏ ଗୋଟାଏ, ଆଉ ଆମର ଇକୋନୋମିକ୍ସ ଥିଲା ଅର୍ଥନୀତି
ହଁ।
ସେଇଥିରୁ ଚାରି ପାଞ୍ଚ ଟା ଖଣ୍ଡେ କରିଛି।
ମାନେ ତମେ ଖଣ୍ଡେ ଦି ଖଣ୍ଡେ ଏଇ ଭଳିଆ ସବୁ କ୍ଲାସ୍ କରିକି ମାନେ ମାର୍କ ପାଇଯାଇଛ? ମୁଁ ଏତେ କ୍ଲାସ୍ କରିକି ମତେ କିଛି ମିଳିଲାନି? କିଏ? ମୋର ବା ତିନିଶହ ଷାଠିଏ ସୁରିଆ କୁମାର ଯାଦବ।
ମୁଁ ତ ତିନିଶହ ବାଇଶି ରଖିଥିଲି।
ତା ମାନେ ମୁଁ ଏତେ ପାଠ ପଢିକି ମୋର କିଛି ଲାଭ ନାହିଁ?
ନା।
ତା ହେଲେ ମୁଁ ପଢ଼ୁ ଥିଲି କଣ ପାଇଁ?
ସେ ଠାକୁରଙ୍କୁ ପଚାର ସ୍ୱପ୍ନରେ ଆସି କହିବେ ତମକୁ।
ଆରେ ତାମାନେ ମୋ ପାଠ ପଢାରେ କିଛି ମୂଲ୍ୟ ରହିଲାନି ତ?
ନା କିଛି ରହିଲାନି।
ମୁଁ ଯାଉଛି ତାର ନୂଆ କାମ ଖୋଜେ କିଛି ଗୋଟେ କାମରେ ରହି ଯୋ ଇଏ ପାଠ ପଢି କିଛି ଲାଭ ନାହିଁ। ମୁଁ ଏତେ ଥର ମୋର ଉପସ୍ଥାନ ରହିଲା ମୁଁ ଏତେ କଲେଜ ଆସି ସେ ସାଙ୍ଗ ସହିତ କ୍ଲାସ କଲି ମୋର ସେତିକି ପ୍ରେଜେଣ୍ଟ ରହିଲାନି ଯେତିକି ତମେ ମାନେ କ୍ଲାସ ନ କରିକି ପାଇଗଲ।
ହଁ ସେଇଟା ଆମର ଟ୍ୟାଲେଣ୍ଟ ଅଛି।
କଣ ଟଲେଣ୍ଟ ଏଇଟା ଏଇଟା ବେକାର କଥା ଆମର ବହୁତ ଏତେ ଉପସ୍ ରହିଲେ ଆମେ ଏତେ କ୍ଲାସ କରୁଥିଲୁ ଏମିତି କି ଆମର ମୁହଁ ସବୁ ମାନେ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଖୀରେ ନାଚୁଥିବ ଆମେ ଏତେ କ୍ଲାସ କରୁଛୁ ଦେଖିଲା ବେଳକୁ କିଛି ଲାଭ ନାହିଁ।
ମୋ ତ ସେଦିନ ମୁଁ ଆସିଲି କଣ ମତେ କି ଚିନି ପାଇଲେଣିି
ସେଇ ତ ଆଉ ତମେ ତ କ୍ଲାସ କରନି କିନ୍ତୁ ଏତେ ମାର୍କ ପାଇଛ ମାନେ
ମୁଁ ମତେ ମତେ ପଯ୍ୟନ୍ତ କୋଉ କଲେଜ ଛୁଆ ତମେ
ମାନେ ଏମ ଚ୍ଛା କି କ୍ଲାସ
ମୁଁ ତାପରେ ଆଇଡି କାର୍ଡ ଦେଖିଲେ ମତେ ଏଣ୍ଟ୍ରି କଲେ ବା।
ଓହୋ ଯାହାଉ ଆଇଡେଣ୍ଟି କାର୍ଡ ଆଣିବାକୁ ତଉ କଲେଜ ଆସିଥିଲ ସେଇ ଯୁରୁ ପାଇଁ
ନା ନା କଲେଜ ମୁଁ ରେଗୁଲାର ଅଛି।
ମୁଁ କଲେଜ ରେଗୁଲ ମାନେ କ୍ଲାସ କରୁନି
ଗେମ୍ ଖେଲିବୁ
ମାନେ କଲେଜରେ ଆସି ଫୁଣି କଣ କର କହିଲେ କୁଆଡେ ଯାଅ?
କମ ନଉ ଯାଇକ ମାଗଣା ନେଇ ଆସିଥିଲୁ।
ଏ ଭାଇ। ହଁ ହଁ।
ଏମିତିଆ କଥା ତାହେଲେ ନା?
ହଁ ହଁ ନାଇଁ ତମ ସହିତ ଠିକ ହେଲାଣିି ଏଇଟା ମୁଁ ଯାହା ଶୁଣିବାକୁ ପାଇଲିି।
କଣ ଠିକ୍ ହେଲାନି ସେଇ ବା ମୁଁ ଠିକ ହେଲାନ ବା ଏମିତି ଖାଲି ମୋ ପ୍ରତି ଅନ୍ୟାୟ କରୁଛନ୍ତି।
ଅଠ ସ୍ତରୀ ପ୍ରତିଶତ ତ ରଖିଥିଲ ମାକ ଗୋଟେ ଦେଲେନି
କଣ କରିବା ଯାହା ଭଗ୍ୟରେ ଥିବ ଆ ସେମିତି ହବ ଆଉ।
ଭାଗ୍ୟ ନୁହରେ ତମେ ଟିକେ କଲେଜ ଲୋକଙ୍କ ସହିତ କଥାବାର୍ତ୍ତା ହେବା କଥା।
ହଁ ହଁ।
ତାଙ୍କ ଗୋଟେ କଣ୍ଟ୍ରାକ୍ଟ ରହିବା କଥା ଯୋଡି ହେଇକି।
ଯୋଡି ହେଇକି ନା।
ହଁ।
ହଁ ହଉ ମୁଁ ତ ତା ମୋର ବି ମନ ଅଛି ସବୁ ଶିଖ ଶିକ୍ଷକ ଶିକ୍ଷିତ କହୁଥିଲେ ତମେ ଆମ ସ ମାନେ ମହର୍ଷିର ଟପର ହବ।
ଓହୋ।
ମାନେ ଟପର ଜାଗାରେ ମତେ ଟପରି କରି ଛାଡିଦେଲେ।
ନାଇଁ ଏଇଟା ଠିକ ହେଇଲାଣି।
ମୁଁ କଣ କରିବି ମୁଁ ତ ମୋର ମାନେ ଦେଇଥିଲି ଶହେ ପ୍ରତିଶତ ଦେଇଥିଲି।
ତାଠୁ ଭଲ ଆମ କମ୍ପ୍ୟୁଟର କ୍ଲାସ କରିଦେଇଥାନ୍ତେ ହେଲେ
କମ୍ପୁଟର କ୍ଲାସ ରେ କଣ କରୁଥିଲେ?
ସେଇଟା ଭଲ ହେଇଥାନ୍ତା ଆଉ ଟିକେ ସେଇଟା ସାର୍ ଆମର ଚିହ୍ନା ଲୋକ ସିଏ ଆମକୁ ମାଗଣା ମି ଦେଇଥାନ୍ତି।
ହଁ।
ଟିକେ ଅନା ଆଡେ ଟିକେ ଦେଖ ଦରକାର ଏଇଟା ମୁଁ ତ ଧରିଛି ଏଇ ବା ମୁଁ ଗୋଟେ ଝାଡୁ ଧରିଛି ଝାଡୁ ଧରିଛି।
ଦେଖନ୍ତୁ ଆମଣ ଏମିତି ମାନେ ଅସଭ୍ୟ ବ୍ୟବହାର କଲେ ମୁଁ କଣ କହିବି କହିଲ ଆପଣଙ୍କୁ?
ନାଇ ନା ନା ତମେ କହୁଚ ନା କାମ ପାଖରେ ମୁଁ କାମ ଦରକାର କହିଲି କଲେଜ ଯିବାବେଳେ ଯଦି ଓଳା ଓଳି କର ମୁଁ ଝାଡୁ ଦେଇି ତମେ ଓଳା ଅଳି କରି ପଇସା ମିଳିବ ବୋଲି।
ହଉ ଏଇନା ଥଟା କର ଆଗକୁ ଦେଖାଯାଉ ଆମର ବି ସମୟ ଆସିବ।
ହଁ ହଉ ହଉ ରଖ।